କୋଇଲ୍ ଭଏସ୍ କ୍ଲିୟର୍ ଆସୁଛି ତ।
ହଁ ଆସଛି ଭଲରେ
କାହିଁ କହିଲୁ ମୋର ବି ନେଟୱର୍କ ନଥିଲା ତ ମୁଁ ଘରୁ ଆସିଲି ଛାତକୁ
ଓହୋ।
ନେଟୱାର୍କ ରହୁନି ତଳେ ଅପଡାଉନ ହଉଛି।
ତମର ଯୋଉ ଗାଁ ଏଇବେ
ସେ ଦେଖୁନୁ ଏନ୍ ଏଚ୍ ସାଇଡରେ ନେଟୱର୍କ ନାହିଁ ଲୋକ ମାଳ ଗହଳି ଖାଲ ମଟା ଟର ଅଛି। ନାମ ଗାଁ ଭଳିଆ ଗାଁ ରେ ା ବ ନାହିଁ।
ଆମ ଗାଁ ଭିତରକୁ ଦେଖୁନ ଆମ ଗାଁ ରେ ଆସୁ ତମ ଗାଁରେ ଆସୁନି।
ସେଇଟା ଦେଖୁନୁ ଏ ସଳେ ଏତେ ରାଜନୀତି କରୁଛନ୍ତି ଗାଁରେ ଗୋଟେ ଟାୱାର ଟେ ବସେଇ। ହାନ୍ତି ଏଇଟା କରିଦେବ ସେଇଟା କରିଦବ ହେଲେ ିଏ ହେଇବା। ଆସି ଦୁଇ ହଜାର ଚପ୍ ହୁଁ ହୁଁ। କଫ କଥା ଖାଲି ବଡ଼ ବଡ଼ କାମ କିଛି ନାହିଁ। ଦୁଇ ହଜାର ସେ ସତେଇଶ ମସ ଯିଏ ହବ ଆସିକି ଟାୱାର୍ ଟେ ଗୋଟେ ବି ବସି ପାଇଲାନି, ଆରେ ଆସିଥିଲା ବସିବା ପାଇଁ ଲୋକ ଜାଣିନ କି ଲୋକ ଗୋଟେ ମାଡ ଗୁଡିଆ ଆମ ଜାଗାରେ ବସ ସିଏ କହିବ ଆମ ଜାଗାରେ ବସ ଏମିତି ହେଇକି ଗଣ୍ଡଗୋଳିଆ ହେଇକି ସିଏ ଯାଇକି ଅଫିସ୍ ରେ ଯାଇକି ପଇସା ଦେଲା ଆମ ଜାଗାରେ ବସ। ମଝିରେ ଆସିଥିଲା ନା ଏଇ ହଁ ପଇସ ସା ମିଳିବ ତାପରେ ଜଣେ ରହିବ ପିଲା ସେ ଦଶ ହଜାର ଲେଖା ମାସକୁ ପାଇବ। ଜୀବନ ସାରା ସବୁ ଫାସିଲିଟି ଅଛି ନା। ସେ ଲୋକ ପୁଅ ଜାଣିନୁକି ଯୋ ହଉଚୁ ଅସୁବିଧା।
ହାରାମି ଗାଁ ଟା ସେମାନେ
ଆଉ କଣ ସେଇଟା ନା ଆଉ ଆଉ ଆଜିିକାଲି ଡେଟ୍ ରେ ଯଦି ନେଟୱାର୍କ ନାହିଁ କଣ ହେଇବା କରିପାରିବୁ କହିଲୁ କିଛି ନାହିଁ। ସବୁ ତ ଆଜିିକାଲି ଡିଜିଟାଲ୍ ଅନଲାଇନ୍ ସବୁ ହେଲା। ସବୁ ଜିଓ ଫାଇ ଗୋଟେ ଗୋଟେ ଲଗେଇ ଦେଲେଣି ରେ ସେଥିପାଇଁ ଆମ ଘରେ ବି ଟାୱାର୍ ଆସୁନି, ଆଗରୁ ଟିକେ ଟିକେ ଆସୁଥିଲା ଆମ ଏଇ ଫାଷ୍ଟ ରୁମ୍ ଟରେ, ମୁଁ ଯୋଉ ରୁମ୍ ରେ ଶୋଉଚି ଏବେ ସେ ରୁମ୍ ରେ ଟାୱାର୍ ଅଛି, କିନ୍ତୁ ଅଳ୍ପ ଟିକେ ଆସୁଚି ଆଉ।
ହୁଁ।
ବଟ୍ ତ ମୋବାଇଲ୍ ଥୁଉଚି, ଆଉ ଗୋଟେ ମୋବାଇଲ୍ ଚଲଉଚି, କ୍ଲିଅର୍ ରେ ଶୁଭୁଛି ସେଇଟା ଆ, ଏମିତି ଚଳିବା କଥା ଆଉ ସମସ୍ତେ ଆମ ସାହିରେ ଜଣ ଜଣଙ୍କର ଇଏ ଜିଓ ଫାଇ ଲଗେଇ ସାଇଲେଣି, ସେଠି ଦୀପୁନ ଘର ଲଗେଇ ଦେଲେଣି, ତାପରେ ଏପଟେ ବିବେକ ଘର, ସେପଟେ ଆଲୋ ଲଗେଇଛନ୍ତି କାର ଦେଖିଲୁ ଦିଗ ଭାଇ ଘର ଏପଟେ ଲଗେଇଛନ୍ତି, ତାପରେ ଏଇଠି ଇଏ ପ୍ରଶାନ୍ତ ଗୋଟେ ବି ଆଣିକି ଲଗେଇ ଦେଇଚି, ପ୍ରକାଶ ଭାଇ ଗୋଟେ ତାପରେ ପ୍ରଶାନ୍ତ ସାର୍ ସିଏ ଏଇଠି ଗୋଟେ। ତାପରେ ବିନୟ ସାର୍ ଘର ସବୁ ପର୍ସନାଲି ଲଗେଇଦବାକୁ ଆରେ ଭାଇ ସମସ୍ତେ ଯଦି ୟୁଜ୍ କଲେ ଯାହା ହେଲେ ବି ସ୍ଲୋ ହବ ନା ନାଇଁ। ସମସ ତମେ ଯଦି ଆଇ ପୁରା ସ୍ଲୋ ହବ ଯେ ସେ ୱାଇଫାଇ ଲଗେଇଲେ ବି ଯଦି ସୋ ସମସ୍ତେ ତୋମେ ଲଗେଇଦବ ଘରେ ଘରେ ତାହେଲେ ବି ସ୍ଲୋ ହବ ଆଗ ଅପେକ୍ଷା ଟିକେ ସ୍ପିଡ୍ ହବ ଆଉ କଣ ।ଆମର ଏଇଠି ଦିପୁନ ଘ ଟା ଆସୁଛି, ହେଇଟାରେ ଚଲେଇ ଦଉଚି, ଦିପୁନ ପାସୱାର୍ଡ୍ ଦଉଚି, ହେଇଥିରେ ଚଲେଇଦଉଚି ଫିଲିମ ଫିଲିମ ଡାଉନଲୋଡ଼୍ କରିଦଉଚି। କିନ୍ତୁ ସୋସାଇଟା ଆହୁରି ସ୍ପିଡ୍ ଚାଲୁଚି, ମୁଁ ଏବେ ଯାଇଥିଲି ମଝିରେ କାମ କରି ମାସ ଖଣ୍ଡେ ସୋସାଇଟି ଡାକିଥିଲେ ବିକାଶ ଭାଇ ଯେ।
ଓ ହୋ ଏ-ଏଯାବେ ଯୋ ବିକାଶ ଭାଇ କେତେ ପାଉଥିବେ?
ତିରିଶି।
ଏ ସୋସାଇଟିର।
ସେଟା ସାଲେରିଟା ଉପରି ଅଛି ଗଣି ପାରିବୁନି ଉପୁରି ଅନଲିମିଟେଡ଼୍। ଶଳା ଗୋଟେ ଡିଓ କୁ ପଇସା ଦେଲା ସେ ଗାଣ୍ଡି ଫାଟି ଯାଉଚି, କହନି କହନି ଯୋଉ ପଇସା ପୁଅ ଧାନ ମଣ୍ଡିରେ ଯଦି ଆମକୁ ବି ହୁଁ।
ଏଇ ସୋସାଇଟିରେ ସେ ଯଉ ରହିଲେ ସୋସାଇଟିରେ ଯଉ ରହିଲ ସେ କେ ମିତି ରହିଲେ ମାନେ। ଏକ୍ଜାମଫେକ୍ଜାମ୍ ଦେଇ ନା କେମିତି ରଖିଦେଲେ?
କ୍ଵାଲିଫିକେସନ। ସିଏ ଏଇ ଯୋଉଉଉ ଚରଣ। ପିଅନ ତା ଝିଅର ହେଇଥାନ୍ତା। କିନ୍ତୁ ଇଏ ଏଲ ଏଲ୍ ବି କରିଥିଲେ। ବିକେ ସେ ଏଲ ଏଲ ବି କରୁଛନ୍ତି ନା।
ଓହୋଃ।
ନ ଏଲ୍ ଏଲ୍ ବି ତାଙ୍କର ଥିଲା ନହେଲେ ଆଉ ଜଣେ ରହିଥାନ୍ତେ ଯଉ ତମ୍ବାଳ ପୁଅ ଟିଣା। ସେ ଡିଓ ଥିଲା ସିଏ ବି ରହିଥାନ୍ତା। କିନ୍ତୁ ଆଙ୍କର ଯେହେତୁ ହାୟାର୍ କ୍ୱାଲିଫିକେସନ ଯେତେ ମାର୍କ ରଖିଥା ସେଥିରେ କିଛି ଅସୁବିଧା ନାହିଁ, ଇଏ ସେକେଣ୍ଡ୍ କ୍ଲାସ୍ ପିଲା ନା ଯାହାହଲେ ବି। ସେକେଣ୍ଡ୍ ଥାର୍ଡ୍ କ୍ଲାସ୍ ପିଲା ବିକାଶ ଭାଇ। ତ ନଲେଜ ଏତେ ବି ନାହିଁ। କିନ୍ତୁଉଉ ଏବେ କାମ କରୁ କରୁ ସବୁ ଶିଖିଗଲାଣି ପ୍ରମ୍ପଟ୍ ହେଇଗଲାଣି, ସ୍ଲୋ କାମ କିନ୍ତୁ ପରଫେକ୍ଟ୍ କାମ ପୁରା ସ୍ଲୋ କାମ।
ଆଉ ତାହଲେ।
ଫାଷ୍ଟ୍ ପାଉଥିଲେ ଛଅ ହଜାର ସାତ ହଜାରେ। ତାପରେ ଛଅ ବର୍ଷ ପଲେ ରେଗ୍ ଗୁଲାର ହେଲା, ପାଇଲେ ଚଉଦ ହଜାର।
ଓହୋଃ ତାହେଲେ ଏଇଟା, ଏଇଟା ପରମାନେଣ୍ଟ୍ ନୁହେଁ ବୋଧେ?
ପରମାନେଣ୍ଟ୍ ନା ଏବେଟା ଏଇଟା ଗମେଣ୍ଟ୍ ନେଇଯିବ ଏବେ ବର୍ତ୍ତମାନ ସେକ୍ରେଟାରୀ ମାନଙ୍କୁ ଗମେଣ୍ଟ୍ ନେଇଯିବ, ଗମେଣ୍ଟ ଦରମା ଦବ। ଗମେଣ୍ଟ୍ ନେଇକି ରଖିବ।
ଓହୋଃ ମନ ନାଁ କରିଦେଲା ହେଇଟା ଯେମିତି ଆଉ, ସେଇଭଳିଆ ମନ ନାହା ଛଅ ବର୍ଷ ପରେ ସୁପର୍ ସିନିୟର୍ ହେଲେ ସାଲାରୀ ବଢିବ, ଏଇଟା ହେମିତି ଆଉ।
ହୁଁ ଏଇଟା ଛଅ ବର୍ଷ ପରେ ସାଲାରୀ ବଢ଼ିବ, ଆଉ ତା ବାଦେ ଏଇଟା ଗମେଣ୍ଟ ନେଇଗଲେ କିଛି ଅସୁବିଧା ନାହିଁ। ଗମେଣ୍ଟ୍ ମାସକୁ ମାସ ଏକକୁ ଏକ ସାଲାରୀ ଦେଲା, ଏଇଟା କଣ କି ଫାଇନାନ୍ସ୍ କଲେ ପଇସା ନହେଲେ ନାହିଁ ପଇସା ନାହିଁ।
ହୁଁ ହୁଁ।
ବର୍ଷକୁ ବର୍ଷ ଯୋଉ ରିନ୍ୟୁଆଲ ହଉଛି ବହି ଗୁଡାକ ଯୋଉ ଲୋନ୍ ନଉଚ ଛନ୍ତି ବ୍ୟାଙ୍କରେ ଯେତିକି କାମ ସ ସାଇଟରେ ସେତିକି କାମ ହଉଚି, କିନ୍ତୁ ସାଲାରୀ କମ୍ ଡିଓର ସାଲାରୀ କମ୍, ଡିଓ ସବୁଯାକ କାମ କରିବ ହେଲେ କା ସାଲାରୀ ହେଉଚି ପାଞ୍ଚ ହଜାର ଛ ଛଅ ହଜାରେ, ଆରେ ଭାଇ ଲୋକ ଜାଣୁନାହାନ୍ତି ଯେ ସେକ୍ରେଟେରୀ ଗୋଟେ ସାଲାରୀ କୋଉଠୁ ପାଉଛି, ‌କିନ୍ତୁ ସୋସାଇଟିର ଇନକମ୍ ଅଫ୍ ସୋର୍ସ ପାଉଛି ସେକ୍ରେଟେରୀ ସାଲାରୀ ବୋଲି କେହି ସେଇଟା ଜାଣିନାହାନ୍ତି। ଲୋକ କିଛି ଜାଣୁନାହାନ୍ତି ନହେଲେ କ ମନ ଇଚ୍ଛା ତିରିଶ ପଇଁତିରିଶ ହଜାର ନିଅନ୍ତି କି? ଆକା ନବା କଥା ନା ଅଠର କୋଡ଼ିଏ ହଜାର ଭିତରେ ନବା କଥା ହେଲା।
ମାନିବାକୁ ପଡିବ ତାହେଲେ ଆଉ। ତିରିଶ ହଜାର ଗାଁରେ ଯଦି ରହିକି ତିରିଶ ହଜାର ପାଇବ
ପାଉଚନ୍ତି ପୁଣି ଉପୁରୀ କଣ ଅଳପ କିରେ?
ହେ ଭଗବାନ
ଧାନ ମଣ୍ଡିରୁ ଯାହା ଧାନ ମଣ୍ଡିରୁ ଯାହା ହେଲେ ବି ତିନି ଚାରି ଲକ୍ଷ ଟଙ୍କା ପାଉଥୁବେ ବର୍ଷକୁ ହୁଁ। ଅନୁମାନ କରୁନୁ ଖାଲି ଜଷ୍ଟ ମୁଁ ଟିକେ ବି ଅଲଗା ଟିକେ ମାନେ ଉପରି କରିବାକୁ ଚକରେ ଥିଲି ଯେ ଟଙ୍କା କୋଡିଏ ହଜାର ଟଙ୍କା ମିଳିଥିଲା କିନ୍ତୁ ବିକାଶ ଭାଇ କୋଡିଏ ହଜାର ଟଙ୍କା ମିଳିଥିଲା ଗୋଟେ ଥର ଖାଲି ମୁଁ କରିଥିଲି। ବିକାଶ ଭାଇ କରେଇ ଦୋଉନା ସେ କୋହୁଚନ୍ତି ମୁଁ ଯାହା କରିବି ନିଜେ କରିବି ତମେମାନେ କେହି କରିବନି। କୋଡିଏ ହଜାର ଟଙ୍କା ମିଳିଥିଲା ମୁଁ ଏବେ ଘରେ ଥାଇକି ବି ମତେ ପାଁଶ ଆଠ ଦଶ ହଜାର ଖଣ୍ଡେ ମିଳିଯାଉଚି ଯେମତି ହୋଉ କେତେଟା ଖାତା ଧରି ପକଉଚି ଯେ ବର୍ଷକୁ ମୁଁ ହେଇଠି ରହିଥିଲେ ନାଁ
ହୁଁ ତମ କମାଇଁ ଛାଡିଲ ଯେତେବେଲେ ସିନା ଆଉ କୋଉଠି ଦେଖି ଭଲ ଛାଡ଼ି
ଦେଖିଲୁ ଆରେ ଭାଇ ଏଇଠି ଭଲ ଥିଲା ନୟା ଟାରେ ଭଲ ନଥିଲା କଣ ହ ନୟାଅଡରେ ବାଇଶ ଚବିଶ ହଜାର ସାଲେରୀ ଥିଲା ଉପରି ପୁଣି ଆସୁଥିଲା ହାରି ଦଶ ଦଶ ଆଠ ଦଶ ଆସୁଥିଲା ହାରି ମାସକୁ ଉପରି ଅସୁବିଧା ଭାଇ କିଛି ନଥିଲା ମେନ୍ ହେଲା ବିଜନେସ ହେଲାନି। ବିଜନେସ୍ ହେଲାନି ଯେହେତୁ ଭାଙ୍ଗିଗଲା ଆଉ କଣ ସଂସ୍ତା ଆଉ କଣ।
ହଉ ହ ହଉ।
ଆଉ ନହେଲେ ମୁଁ ଆଉ ଭଲ ଦେଖିକି ଯାଏନି କି ଶୁଣ ଏଠି ସାତ ହଜାରରେ କଁ ପାଇଁ ଖଟିବି ଏଠି କୋଡିଏ ବାଇଶ ହଜାରେ କଁ ପାଇଁ ଖଟିବିନି। ଏଇଠି ତ ହାଇଠି ଦଶରୁ ପାଞ୍ଚ ଯିବି ଏଠି ଟାଇମ ଟେବୁଲ୍ ନାହିଁ ବସଥିବି ଦାଣ୍ଡ ପଟେ ବିକାଶ ହାଇ କହିବେ ଆସ ଯିବା ସୋସାଇଟି କାମ କରିବା। ଦିନ ନାହିଁ ରାତି ନାହିଁ ଗୋଟେ ରାତି ନାହିଁ ଦିଟା ରାତି ନାହିଁ। ଦିଟା ରାତିରୁ ବି ଯାଇକି କାମ କରିବା ଲୋକ ଆମେ।
ଏବେ କିଏ ଅଛି ଏଇ ସୋସାଇଟିରେ?
ଦୀପକ ଅଛି ଆମ ଉପର ବ୍ୟାଚର ଜାଣିଥିବୁ?
ହୁଁ ହୁଁ।
ମାଇଚିଆଟେ ମାଇଚେକି ବୋଲି
ହଁ ଭାଇ ଯୋଉ ମାନଙ୍କ ନାଁ ଖାଇଯା
ହୁଁ ହୁଁ ହୁଁ। ହୁଁ ହୁଁ ସିଏ। ସିଏ ବି ଫାଇନାନ୍ସରେ ଥିଲା। କଣ ଗୋଟେ ସେ ପୁରୀ ପଟ ଗୋଟେ ଫାଇନାନ୍ସରେ ଥିଲା ଯେ ଆଇ-ଡି-ଏଫ୍-ସି ରେ ଏ ଗୋଟେ ଲେଡିସ୍ ଟା କୋମୁ ପଇସା ମାଗୁଥିଲା ମାଗିଲା ଯେ ଲେଡିଜଟା ସେକିଲା ଦି ଚାପୁଡ଼ା। ଛାଡି ଛାଡିକି ପଳିଆଇଲା ଆଉ ହଁ। ଏ ଭିତରେ କଁ ଗୋଟେ ଥିବ ଏ ଆଁ ଛାଡ଼ିଆଇଲା ହାଇଲାଇଟ ଆଉ ସତ କିନ୍ତୁ ସିଏ ବି କହୁଥିଲା। ଆକ୍ଚୁଆଲି ଘଟଣା ହେଇଥିବ କଣ ଦେଖିକହିଲୁ ତାଙ୍କ ଘରେ କୁଣିଆ ଆସିଥିଲେ। ତାଙ୍କ ପାଖୁକୁ ଯାଇକି ବାରମ୍ବାର ମାଗି ଚି ପଇସା ସିଏ ଚିଡ଼ି ଯାଇକି ସେକିଚି ଦି ଚାପୁଡ଼ା ଆଉ କଣ।
ଓହୋ ହୋ ହଁ ହଁ ହେଲା ହେଲା ହେଲା ମାନେ ଏଇ ଓହୋ ହଁ ବୁଝିଲି ବୁଝ
ହୁଁ ହୁଁ।
ମାନେ ଯୋଉ ଫାଇନାନ୍ସରେ ଥିଲା ଯେ ଫାଇନାନ୍ସରେ କିଏ ପଇସା ନେଇ
ହଁ ହଁ ଇଏ ଯାଇଛି ମାଗ ବାରମ୍ବାର ସିଏ ତାପରେ ବଗି୍ରି ଯାଇଛି ତାଙ୍କ ଘର କୁଣିଆ ଆସିଛନ୍ତି। ତୁ ତା ଆଗରେ ମାଗିବା କଥା ହେକି ପଚାଶ ଥର ଯାଇକି।
ହୁଁ।
ସେ କିଜଡି ଦି ଚାରି ଚାପୁଡା ତାଙ୍କ ପିଏମ ମହଗା କିଛି ବୁଝିଲେନି ଏଥିଇଁ ଛାଦିଛୁଡା କି ପଳେଇଗଲା ଆଉ ସେ ଛାଡିଥି ପଳିଲା ଟାଇମ ରେ ମୁଁ ଏଇଠୁ ଛାଡିଦଥିଲି। ତାପରେ ରହିଗଲା ଆଉ କଣ ତା ଡାକିକି ଆଉ ବିକାଶ ହେଇକି ତା ଭାଇ ସାଙ୍ଗ ନା ଟିକେ
ହଁ।
ଚ କଟିି ରଖିଦେଇଛନ୍ତି ଏ ଆଠ ହଜାର ଲାଖେ ଦଉଛନ୍ତି ମୁଁ ଛଅ ହଜାର ପାଉଥିଲି।
ଓ ହୋ
ତା ଆଠ ହଜାର ଲେଖି ଦଉଛନ୍ତି ଆଉ କଣ?
ଆଉ ସେ ଗାଁରେ ଆଉ କଣ କରୁଛି ଖାଲି ଏଇ ଏଇ ଏଇଟ ଖାଲି
ସୋସାଇଟି କନ୍ଦ କଲୁ ଅ ସୋାଇଟିରେ କିଛି କରିପାର ବିକାଶ ହେଇ ଯ ଭଳିଆ ଖଟନାହାନ୍ତି କି କିଛି କରିପାରିବନି ସେ ଦିନ ସାରା ଅଫିସରେ ରହିବେନି।
ସୋସାଇଟି ଘର ବି କେମତି ଭାଙ୍ଗିଗଲାଣି ଦେଖା ହାଉଛି।
ଟଙ୍କା ଘର କରିବା ପାଇଁ
ଓ ହୋ।
ସେପଟେ ଆସିଛି ଟେଣ୍ଡର ପଡିଛି ଟେଣ୍ଡର ନି ସ ଯାଏ କରିବାରହି ଏ ତ ସେଏ କାମ କରନ୍ତା ବୋଲି ସରିଯାଆନ୍ତାଣି। ଆସିଥିଲା ଏମ୍ ପି ଆସିଥିଲା ଉଦ୍ଘାଟନ କରି କେ ଏ ସେପଟେ ଏ ଯୋଉ କଷ ରା କଟା ରାସ୍ତା ସାଇଡ ରେ ପଶୁ ପଶୁକା
ଓ ହୋ ହୋ
ଫାଷ୍ଟ ଦେଇଛି ଡ୍ରାଇଭର ମା ସାଙ୍ଗକୁ
ହୁଁ।
ତାପରେ ସୋସାଇଟି ପାଇଁ ଦେଇଛି ତିରିଶ ଡିଶ ଜାଗା ଘର ହେବ ଆଉ ଗୋଦାମ ଗୋଟେ ହେବ।
ଓହୋ।
ପଚିଶ ତିରିଶ ଲକ୍ଷ ଆସିଛି।
ଆଉ ତାହେଲେ ଆଉ
ଏଇଟା ଭଲ ପଇସା ରେ ସେକ୍ରେଟାରୀ ମାନେ କଷ ପଇସା।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
କମ୍ ଉପୁରୀ ପାଉଛନ୍ତି କି ସିଏ। ଆରେ ଗାଁରେ ରହିଲେ ସୋସାଇଟି ଯିବାର ନାହିଁ, ବିଲବାଡି କାମ କଲେ ସବୁଯାଙ୍କ। ତାଙ୍କ ବିଲ ବାଡି କଣ ଅଳପ କି ଆମ ଗାଁରେ ସବୁଠୁ ବଡ ଧନୀ କି ବଡ ଧନୀ ତ ବଡ ଅଧିକ ବିଲବାଡି ହଉଛି ତାଙ୍କର।
ବିକାଶ ଭାଇ ଘର। ତା ବାପା କଣ କରୁଥିଲେ?
ପୋଷ୍ଟ ପିଅନ। ପୋଷ୍ଟମାଷ୍ଟର ବୋଧେ ଲାଗୁଛି। । ସାଲେରୀ ଅଧିକ ନଥିଲା ଏ ପନ୍ଦର ଷୋହଳ ହଜାର ଅଧିକ ସାଲେରୀ ନାହିଁ।
ଏଇ ଯୋଉ ରୋଜି ରୋଜି ଦିଦି ଯୋଉ ସେ ତାଙ୍କର କଣ ହବ?
ସେ ରୋଜି ଦିଦି ସେ ଭାଣିଯି ହବ ବୋଧେ ହଁ ଭାଣିଯି ହବ। ଭାଣିଜି ନୁହଁ ତ ମାମୁ ର ଝିଅ ହବ ଭାଇ ହବ ବୋଧେ ଆଉ। ବିକାଶ ଭାଇ ଙ୍କ ମାମୁ ର ଝିଅ ହୋଉଛି ରୋଜି।
ସେ ତାଙ୍କଠୀ ଆସିକି ପଢୁଥିଲା ବୋଧେ?
ଏବେ ସେ ମ୍ୟାରେଜ କରିନି ରେ। ସେ ଆନ୍ଧ୍ରା ବିଇଡ ଶେଷ।ବିକାଶ ଭାଇ ତ ଜଗନ୍ନାଥ ବସ ଆନ୍ଧ୍ରା ବିଇଡ ଶେଷ ହେଇ ଯାଇଛି ତାର।
ହଁ ।
ପିଜି କରୁଛି ଏବେ। ଓ ଏସିବି ରେ।
ଓହୋ।
ଏଜ୍ଜାମ୍ ଦେଇ ଯାଇଥିଲା ଏବେ ମୁଁ ଦେଖ ଥିଲି ତାକୁ। ଆଉ ଟିଉସନ ପିଲା କେତେଟାରେ ଛାଡିଲୁ?
ହଁ ପାଞ୍ଚଟା ପଇଁଚାଳିଶ ରେ।
ହଉ ରଖୁଛି ହେଲା।
ହଁ।